ହୋ ଭାଇ କେମିତିି ଅଛନ୍ତି?
ବହୁତ୍ ବଢ଼ିଆ ଅଛି ଆପଣ କେମିତି ଅଛନ୍ତି କୁହନ୍ତୁ।
ହଁ ଭାଇ ବହୁତ ବଢିଆ। ଖୁସିରେ ଅଛୁ। ଆଉ ଆପଣ ଯୋଉ ପରୀକ୍ଷା ଦେଇଥିଲେ ସେଇଟା କଣ ହେଲା?
ହଁ ସେମିତି ହେଇଛି ତ ଭଲ ହେଇଛି ଲାଗୁଛି ହେଇଯିବ ବୋଲି ବାକି ମୁଁ ମୋର ସବୁ ସମ୍ପୂର୍ଣ୍ଣ ମୁ ଚେଷ୍ଟା କରିଛି ଭଲ କରିଛି ବାକି ଭଗବାନଙ୍କ ହାତରେ ବି କିଛି ଅଛି। ଭାଗ୍ୟ ରେ ଥିଲେ ହେବ ନହେଲେ ଦେଖିବା। ସେକେଣ୍ଡ ମାନେ ଆଉଥରେ ପୁଣି ଠୁ ସେମାନେ ଇଏ କରିବି ଆଉ ମାନେ ଚେଷ୍ଟା କରିବି। ହେଲୋ।
ଆଛା ଆଛା ଆଉ ଆ- ଆଜିର କଣ ସ୍ପେସିଆଲ ରବିବାର କୁଆଡେ କଣ ଯାଇଥିଲେ କଣ ଆଜି ସବୁ ଥିଲା।
ରବିବାର ଗୋଟେ ସମୟ ଥିଲା ଯେତେବେଳେ ଆମେ ଛୋଟ ଛୁଆ ଥିଲେ ହଁ ରବିବାର ଆମର ଛୁଟି ଥିଲା କି ରବିବାର ଭାବୁଥିଲୁ କି ଏଇ କାମ କରିବା ସେଇଟା କରିବା କିଛି ନା କିଛି ଆମେ ରଖୁଥିଲେ ଚିନ୍ତା କରିକି କିନ୍ତୁ ଧୀରେ ଧୀରେ ସେ ଏବେ ଗଲା। ହଁ ରବିବାର ଗୋଟେ ମାନେ ଏମିତି ଲାଗେ କି ହଁ ରବିବାର କିଛି ନାହିଁ ତ ରେଷ୍ଟ କରିବା। କୁଆଡେ ଯାଇ ହେବନି। ଆଉ ତାପରେ ଏମିତି ଯଉ ଖରା ହେଉଛି ତ କୁଆଡେ ଯିବାକୁ ଇଚ୍ଛା ବି ହଉନି। କି ହଁ ଟିକେ ବର୍ଷା ହବନ୍ତା ଷ୍ଟାର୍ଟ ହେଇଯାନ୍ତା। ହଁ କୁଆଡେ ଯିବାକୁ। ଇଛା ହୁଅନ୍ତା କି ଗୋଟେ ଲାଗନ୍ତା ଆଉ ଏତେ ମାନେ ଖର ଲଗୁଲି ଗୁଳି ହେଉଛି। ଉତ୍ତାପ ଏତେ ତ କେଉଠି ନା କେଉଠି ବାହାରକୁ ବାହାରିବାକୁ ମାନେ ବେଶୀ ଇଚ୍ଛା ହିଁ ହେଉନି। ତ ଏମିତି ମୁଁ ଥିଲି। ନିଜ ଘରେ ରହିଛି। ଆଉ ଏଇ ସନ୍ଧ୍ୟାବେଳେ ଟିକେ ବଜାର ବୁଲାବୁଲି- କରିକି ଆସିଥିଲି ଏବେ। ଆଉ ଟିକେ ପରେ କଣ ଯିବି ଆଉ। କଣ କରିବି ବଜାର ବୁଲିବି ଆଉ ଆଉ। ତମର କଣ କେମିତି ଗଲା?
ଆଜି ରବିବାରଟା। ଆଜି ସକାଳୁ ଯାଇଥିଲୁ ଆମ ଗାଁ ପାଖରେ ଗୋଟେ ମନ୍ଦିର ପ୍ରତିଷ୍ଠା ଥିଲା। ସେଇଠି ପୁରା ଦ ଦିନ ସାରା ରହିବ ସେଇଠି ନାମକୀର୍ତ୍ତନ ଚାଲିଥିଲା ମନ୍ଦିରର ଯଜ୍ଞ ହୋମ ଚାଲିଥିଲା ସେଇଠୁ - କିଛି ସମୟ କାଟିଲୁ ଦେନ ତା ପରେ ମନ୍ଦିରରେ ପ୍ରସାଦ ସେବନ ଥିଲା। ପ୍ରସାଦ ସେବନ ସାରିକି ମନ୍ଦିରରେ ଥିଲା ଗାଁ ପରିକ୍ରମା। ସନ୍ଧ୍ୟା ସମୟରେ ଆଜି ଗାଁ ପରିକ୍ରମା କରିଲୁ। ଏଣେ ଏବେ ଘରକୁ ପହଞ୍ଚିଲି। ଆଉ ଆପଣଙ୍କ ଗାଁରେ ଶୁଣିଲି ଗୋଟେ ନୂଆ ମନ୍ଦିର ଗୋଟେ ହଉଛି।
ହଁ ମୁଁ ଏବେ ଆମ ଗାଁରେ ସେଇ ମାନେ ନିର୍ମାଣ କାମ ଚାଲିଛି। ତ ସେଠି ଆମର ଜଗନ୍ନାଥ ମନ୍ଦିର ଯେଉ ହଉଛି ତ ସେଇଠି ଏବେ ଚାଲିଛି ମୁଁ ପୂର୍ବଥର ଏବେ ଆମ ଗ୍ରାମକୁ ବୁଲିବା ପାଇଁ ଯାଇଥିଲି ତ ସେଇଠି ଦେଖିଲି କି ସେ ତାଙ୍କ ବାଇଶି ପାହଚ କାମ ଚାଲିଥିଲା ଜଗନ୍ନାଥ ମନ୍ଦିରଙ୍କର। ଆଉ ଲାଗୁଚି ଆଉ ଗୋଟେ ବର୍ଷ କି ଦି ବର୍ଷ ଭିତରେ ସେ କାମ ବୋହୁତ ଶୀଘ୍ର ସରିଯିବ ବୋଲି। ବାକି ଭଗବାନଙ୍କ ଆଶୀର୍ବାଦ ଆଉ ଜଗାର କୃପାରୁ ଯଦିଠି ସବୁ ରହିଲା କିଛି ବାଧା ନ ଆସିଲା ତ ବୋହୁତ ଶି ଶୀଘ୍ର ସେ କାମ ସରିଯିବ। ଆଉ ଚାଲିଚି ବୋହୁତ କାମ ଯେମିତି ଆମର ଜଗନ୍ନାଥ ମନ୍ଦିର ଚାଲିଚି ତା ପରେ ରଥ ପାଇଁ ବି ଏବେ ରଥ କାମ ଚାଲିଚି। ରଥ ତିଆରି ଚାଲିଚି। ଆଜି ପଚାରୁଥିଲି ରଥ କାମ ତ ସେ କହିଲେ କି ନା ରଥର ଚକ ଆଉ ଅଖ ଜ ମାନେ ସଂଯୋଗ ଏବେ ଚାଲୁଥିଲା ଏମିତି ଚାଲିଚି ଆଉ। ଆଉ ଆପଣଙ୍କୁ ରୋଷେଇ ଆସେ?
ହଁ ଅ ଟିକେ ବାହାରେ ରୋହୁଥିଲୁ ପଢା ପଢି ସେ ସମୟରେ ରୋଷେଇ ବାସ ଟିକେ କରିବାର ସାଙ୍ଗମାନଙ୍କ ସହ ଆଉ ଯାହାବି ଟିକେ ଟିକେ ଭାତ, ଡାଲି, ଡାଲମା ଛୋଟ ମୋଟ ରୋଷେଇ କରି ଶିଖି ଦେଇେଚି। ଯାହା ଆଉ ୟୁଟ୍ୟୁବରେ ସବୁ ରୋଷେଇ ତାର ସବୁ ଆସେ ଚାହିଁକି ଦେଖିକି ସେଇ ସାମଗ୍ରୀ ସବୁ ଆଣିକି ବେଳେ ବେଳେ ଛୁଟି ସମୟରେ ଅମ୍ କାମ ନଥିବ ରୋଷେଇ ବାସ କରେ ଘର ଲୋକ ଦିଅନ୍ତି। ଆଉ ଘରେ ମା ମାମା ବନାଏ। କିନ୍ତୁ ବେଳେ ବେଳେ କିଛି ସ୍ପେସିଆଲ ଆସିଲେ ମୁଁ ମୁଁ ବି ଘରେ ରୋଷେଇ କ-କରେ ଆଉ। ଆଉ ଆପଣ?
ହଁ ମତେ ରୋଷେଇ ସେମିତି ଏତେ ଭଲ ସ୍ଵାଦ ରୋଷେଇ ଆସେନି। ହେଲେ ନିଜେ ଖାଇବା ପାଇଁ କି ଦରକାର ପଡ଼ିଲେ ନିଜେ ରୋଷେଇ କରିକି ଖାଇ ପିଇକି ଯୋଉ କୁହନ୍ତିନି ଖାଇ ପିଇକି ବଞ୍ଚିବା କଥା ତ ସେମିତିକା ମୁଁ କରିଦିଏ ସବୁ ପ୍ରକାର ମାନେ ମାନେ ଆଇଁଷ ତମ ନିରାମିଷ ସବୁ ପ୍ରକାର ଖାଇବା ମୁଁ କରିପାରେ। ହେଲେ ହଁ ନିଜେ ଖାଇବା ପାଇଁ ଆଉ କି ଏତେ ଭଲ ସ୍ୱାଦ ବେଳେବେଳେ ହୁଏ ବେଳେବେଳେ ହୁଏନି କିନ୍ତୁ କରେ ଆଉ। ଆଉ ଚାଷବାସ ଖବର କଣ ହେଲାଣି। ଆମ ଆପଣଙ୍କ ପଟେ କାମ ଆରମ୍ଭ ହେଲାଣି ନା ହେଇନି?
ଚାଷ କାମ, ବିଲ କାମ, କିଛି ଆରମ୍ଭ ହେଇନି ବର୍ଷା କୁ ଅପେକ୍ଷାରେ ଅଛୁ ଯାହା ବ୍ଯବହାର ଇଚ୍ଛା କେବେ ବର୍ଷା ହବ। ଆଉ ବିଲ ସାରା ପା ଶଖିକି ଅଛି। ଆମର ବି କିଛି ଦିନ ତଳେ ଯାଇ ଯାଇଥିଲୁ ମନ୍ଦିର ବିଲ ଆଡେ। ଇଏ ବୁଲିବା ପାଇଁ ଦେଖିଲୁ କିଛି ହେଇନି କହିଲି କେମିତି କଣ ପାଳି ହବ ସେଇଟାକୁ ବି ମୋରି ଚିନ୍ତା ଆଉ ବର୍ଷା ଉପରେ ସବୁ ଆଶା ବିଶ୍ୱାସ ସବୁ ଭରସା ଅଛି। ଆଉ ବିଲ ପାଇଁ ଯାହା ସାର ଧାନ ସ ସବୁ ବିହନ ଆଣିି ରଖା ହେଇଚି। ଆଉ କିଛି ଦିନ ପରେ ବି-ବିଲ କାମ ଆରମ୍ଭ କରାଯିବ। ଆଉ ବର୍ଷା ଟିକେ ହେଲେ। ଆଉ ଆଉ ସେଇ ବିଲକୁ ପାଣିର ବି କିଛି ସୁବିଧା ଆଉ କିଛି ନାହିଁ। ଖାଲି ବର୍ଷା ଉପରେ ଭରସା। ହଁ ଦେଖ ଯାଉ କଣ ହୋଉଚି କିନ୍ତୁ ଯଦି ଭଲ ବର୍ଷା ହବ ଏପାଳି ବିଲ୍-ବିଲରେ ଭଲ ହବ ବୋଲି ଆଶା ଅଛି। ଯାହା ବିଲରୁ ହୋଉଚି ତାହାରୁ ଘର ଖାଇବା ଚାଉଳ ସବୁ ମନ୍ଦିର ପାଳି ହୁଏ। ତ ସେଥିରେ ସବୁ ଚାଲେ ଆଉ। ଆଉ ଘରେ ବି ଟିକେ ଏଁ ପରିବାର ଟିକେ ବଡ ସେଥିପାଇଁ ସେଇ ଚାଉଳରୁ ଧାନରୁ ଚାଲେ ପରିବାର ଆଉ। ଆଉ ଆପଣ ସେପଟେ? କଣ ବିଲ କାମ ଚାଲିଚି?
ବିଲ ବୋଲି କିନ୍ତୁ ବର୍ଷା ହେଲାନି ହେଲେ ବୋହୁତ ଲୋକ ଧାନ ବିଲ ରୋହି ଦେଇଚନ୍ତି। ତ ବାକି ମଉସୁମି ଯେଉଁ ଆସିଲାନି ତ ଲୋକ ବୋହୁତ ହଇରାଣ ହୋଉଚନ୍ତି ହରକତ ହୋଉଚନ୍ତି। ହେଲେ ପାଣିରେ ବୋହୁତ ସୁବିଧା ଅଛି କିନ୍ତୁ ଲୋକ